ହଁ।
କଣ କରୁଛ?
ଏମିତି ଛାତ ଉପରେ ଟିକେ ଭଲ ପବନ ହଉଛି ତ ବସିଛି ଆଉ।
ଖାଇସାରିଲେଣି?
ହଁ ହଁ ସନ୍ଧ୍ୟାରେ ଚା ପିଇଥିଲି।
କଣ ପିଇଥିଲ?
ଚା ଚା।
ହଁ ଆଉ ଦେହ କେମିତି ଅଛି?
ହୁଁ ଦେହ ଭଲ ଅଛି।
ହଁ ଆଉ କୁହ।
ତ ଚାଲ ଆମେ ଆମ ଟପିକ ଆରମ୍ଭ କରିବା?
ହଁ।
ତ ଆଜିର ଟପିକ ହଉଛି ଆମର ଆମ ଦୈନନ୍ଦିନ ଜୀବନ ବିଷୟରେ କଥା ହବା। ତ ଦୈନନ୍ଦିନ ଜୀବନରେ ଆମେ ଯାହା କରିବା ସେଇଟା ଆମର ସବୁବେଳେ ପାଇଁ ଅଭ୍ୟାସ। ରହିଯିବ ଆ ତ ଦୈନନ୍ଦିନ ହଁ ତ ମୁଁ ମୋର ଦୈନନ୍ଦିନ ଜୀବନ ବିଷୟରେ କହୁଛି କିଛି ତାପରେ ତମେ କିଛି କହିବ। ତ ମୁଁ ମୁଁ ପ୍ରଥମେ ସକାଳୁ ଉଠି ଅ ଘରର ବାସନ ମାଜେ ତାପରେ ଘରେ ଝାଡୁ ମାରେ ବାସି ପାଣି ସବୁ ଅ ବାଥରୁମରେ ନେଇକି ରଖେ ତାପରେ ଆ ବ୍ରସ୍ କରେ। ଟିକେ ଚାହା ପିଏ ତାପରେ ଯାଇକି ସ୍ନାନ ହେଇକି ମାନେ ଗାଧେଇକି ଆସେ। ଆ ଗାଧୋଇ ସାରିଲା ପରେ ଆମ ସୂର୍ଯ୍ୟ ଦେବତାଙ୍କୁ ପାଣି ଟେକେ ଆଉ ବୃନ୍ଦାବତୀଙ୍କୁ ମଧ୍ୟ ପାଣି ଦିଏ ତାପରେ ଘରେ କେବେ କେବେ ଇଚ୍ଛା ହୁଏ ଯଦି ମହାପୁରୁ କରେ। ପୂଜା କରେ ତ ଆଉ କେବେ କେବେ ଆମ ଗାଁରେ ମନ୍ଦିର ଅ ଅଛି ଶିବ ମନ୍ଦିର ସେଠିକେ ଯାଏ। ତାପରେ ମନ୍ଦିରରୁ ଆସିଲା ପରେ କିଛି ହାଲକା ଜଳଖିଆ ମାନେ ବିସ୍କିଟ, କେକ୍ ନହେଲେ ଉପମା। ନହେଲେ ଏମିତି କିଛି ହାଲକା ଜଳଖିଆ କରେ। ଯଦି ମୁଁ ସକାଳେ ହେବି ଜଳସଆ କରିଦେବି ତ ମତେ ଭାତ ଖାଇବା ପାଇଁ ଭଲ ଲାଗେନି। ଘଣ୍ଟେ ଦିଟା ଯାଏ ଭୋକ ହୁଏନି ତ ମୁଁ ସେଇଥିାଇଁ ପୁରା ହାଲକା ରୋଷେଇ ହାଲକା ଖାଏ ତ ତାପରେ ଅ ଖାଇ ସାରିଲା ପରେ ଟିକେ ମୋବାଇଲ ଦେଖେ। ସାଙ୍ଗ ସାଥି ସହିତ ଟିକେ କଥା ହୁଏ ମୋବାଇଲ ଟିକେ ଦେଖି ତାପରେ ଆମର ଜଲ୍ଦି ରୋଷେଇ ହେଇଯାଏ ତାପରେ ଖାଇସାରି ଅ ତାପରେ ଅ ଭାତ ଯାହାବି ହେଇଥାଏ ଆମର ସବୁବେଳେ କମ ପ୍ରକାର ରୋଷେଇ ମାନେ ଭାତ ଭାତକୁ ଭଜା, ଡାଲି ଏତିେ ତିନିଟା ହେଲେ ହେଇଯାଏ ଘରେ କିଏ ଏତେ ବାଛନ୍ତି ନା ଏଇଟା କାଇଁ ହେଲାନି ସେଇଟା କାଇଁ ହେଲାନଣି ତ ଏମତି ଖାଇ ସାରିଲା ପରେ ଘରେ ଏବେ ତ କଲେଜ ଫଲେଜ କିଛି ଯିବା ନାଇଁ। ଆମର ଏବେ ପ୍ଲସ ଥ୍ରୀ ହେଲା ତ ଫର୍ମ ଫିଲ୍ପ କରିଥିଲି। ଫାଷ୍ଟ ସିଲେସନ ରେ ଯେହେତୁ ଆସିନି ସେକେଣ୍ଡ ସିଲେସନ ଅପେକ୍ଷା କରିଛି ତ ଯେହେତୁ କୋଉ କଲେଜ ଜଇନିଂ ବି ହେଇନି କି କଲେଜ ର ଠିକଣା ନାହିଁ ତ ଘରେ ଏବେ ବି କହିବାକୁ ଗଲେ ଆମର ଛୁଟି। ଖାଇ ପିଇକି ରହିବା କଥା ଘରେ ଶୋଇବା କଥା ତ ଖରା ବେଳେ ଖାଇଦିଏ। ଏଗାରଟା ଭିତରେ ଖାଇବା ହେଇଯାଏ। ତ ଦଶ ପନ୍ଦର ମିନିଟ ମୋବାଇଲ ଦେଖେ ତାପରେ ଖରା ବେଳେ ଶୁଏ। ଖାରବଳଟା ସାରା ଘରେ ହିଁ ସୁଏ କୁଆଡ଼େ ଯିବାରେ ନାହିଁ। ଖରା ହଉଛି ଏବେ ଟିକେ ଦି ଚାରି ଦିନ ହେଲା ବର୍ଷା ହଉଛି। ନହେଲେ ତ ଖରା ହଉ ନହେଲେ ତ ଖରା ହଉଥାଏ ଜୋରେ ତ ଉଁ ମୁଁ ଖରାଳଟି ସାରା ଶୁଏ ତାପରେ ତିନିଟାରେ ଉଠେ ପୁଣି ଯୋଡେ ଭାତ ଯାହାବି ଘରେ ରୋଷେଇଥିବ ଭାତ ଯୋଡେ ଖାଏ ତାପରେ ପୁଣି ଟିକେ ମୋବାଇଲ ଦେଖେ ଦିଦି ନହଲେ ଘର ଲୋକଙ୍କ ସହିତ ଟିକେ କଥାବାର୍ତ୍ତା କରେ। ତାପରେ ଚାରିଟା ହେଇଯାଏ ଘର ଦୁଆର ପୁଣି ସଫା କରେ। ତାପରେ ଗଛ ମୁଁ ଛାତ ଉପରେ ଲଗେଇଚି ତ ଗଛରେ ଟିକେ ପାଣି ଦିଏ। ମତେ ଗଛ ବହୁତ୍ ପସନ୍ଦ ତ ଗଛରେ ଟିକେ ପାଣି ଦିଏ ସେମାନଙ୍କ ସହିତ ଟିକେ ଟାଇମ୍ ସ୍ପେଣ୍ଡ୍ କରେ। ଗୋଲାପ ଗଛକୁ କାଟେ ତା ଦେହରେ ହଳଦୀ ଲଗାଏ। ଆଉ ପିଆଜ ଚୋପା ବତୁରେଇକି ରଖିଥାଏ ସେଥିରେ ଦିଏ। ଆଳୁ ଚୋପା ରଖିଥା ଦିଏ। ଚାହା ପ୍ରତି ଖଦା ରଖିଥା ଦିଏ। ତ ସେମାନଙ୍କର ଟିକେ ଯତ୍ନ ନିଏ ତାପରେ
ହଁ
ଆ ମୋର ସନ୍ଧ୍ୟାରେ ଫ୍ରେସ୍ ହୁଏ ଆଉ ତାପରେ ଟିକେ ସନ୍ଧ୍ୟାରେ ଏମତି ମେଗି ନହେଲେ ଚାଉମିନ୍ ଏମିତି କିଛି ଖାଏ ତାପରେ ଛାତ ଉପରେ ସନ୍ଧ୍ୟା ବେଳେ ପବନ ବହୁତ୍ ଭଲ ଲାଗେ। ପବନ ଏବେ ବର୍ଷା ହେଇକି ଅଛି ଚାରିଦିନ୍ ହେଲା। ତ ଆଜିର ପାଗ ଟା ବହୁତ୍ ଭଲ ଲାଗୁଚି ତ ଏମିତିରେ ବି ଖରା ଦିନେ ବି ଯେତେ ଖରା ହେଲେ ବି ରାତିରେ ଟିକେ ଛାତ ଉପରେ ବସିବା ପାଇଁ। ଇଛା ହଉଚି ତ ହୁଁ ତ ମୋ ଦୋହଟା ବି ଛାତ ଉପରେ ହିଁ ଥାଏ। ତ ସନ୍ଧ୍ୟାରେ ଛାତ ଉପରକୁ ଆସ୍ ସେ ଟିକେ ମୋବାଇଲ ଦେଖେ ଆଉ ଥରେ ଆମର ଗ୍ରୁପ୍ କଲ୍ ଚାଲିଥାଏ ସାଙ୍ଗସାଥି ମାନଙ୍କ ସହିତ। କଲେଜ କୋଚିଂ ଯେହେତୁ ବନ୍ଦ ଅଛି ଏଇ ଗ୍ରୁପ୍ କଲ୍ ମାଧ୍ୟମରେ ହିଁ ସାଙ୍ଗସାଥି ମାନଙ୍କ ସହିତ ସ ସମ୍ପର୍କ ଆମେ ଜଡିତ ସମ୍ପର୍କ ଯୋଡି ହେଇକି ରଖିଥାଉ ତ ଅ ତାପରେ ଆମର ରାତ୍ରି ଭୋଜନ ଆମର ଜଲଦି ହୋଇଯାଏ ତାପରେ ଖାଇବା ପିଇବା ସାରିକି ଭଗବାନଙ୍କୁ ସ୍ମରଣ କରିକି ଶୋଇପଡ଼ି ଆଉ। ଏମତି କିଛି ମୋର ଦୈନନ୍ଦିନ ଜୀବନ କଟିଥାଏ ତ ଏଇଟା ସିନା ଦୈନନ୍ଦିନ ଜୀବନ କେମିତି କଟେ କିନ୍ତୁ ଆମର ଦୈନନ୍ଦିନ ଜୀବନ କୁ ସବୁବେଳେ ହୁଁ ଦୈନନ୍ଦିନ ଜୀବନରେ ଆମସ୍
ସୁଧାରିକି ରଖିବା ପାଇଁ ହେଲେ
ଭଲ ମାନେ ଆମ ଦୈନନ୍ଦିନ ଜୀବନରେ କିଛି କିଛି ଭଲ ବ୍ୟବହାର ଭଲ। କାର୍ଯ୍ୟକୁୁ ସବୁ ଗୋଟେ ଗୋଟେ ମିଶାଇବା ଦରକାର।
ହଁ ଯେମିତି ସକାଳୁ ଶୀଘ୍ର ଉଠିବା ତାପରେ ଦାନ୍ତ ଘସ ଏତିକିସ୍ ସ୍ନାନ ବି ଜଲଦି ସାରିଦବା ମାନେ ଗାଧୋଇ ବି ପକେଇବା ତାପରେ ଈଶ୍ୱରଙ୍କୁ ଯେମିତି ଘରେ ମା ମାନେ ପୂଜା ପାଠ ପଢୁଚନ୍ତି। ସେଇଗୁଡା ତ ଆମେ କରିପାରିନି ଯେହେତୁ ପିଲା ଲୋକ ଆମେ। ତ ଆମେ ଖାଲି ଯାଇକି ମହା ପ୍ରଭୁଙ୍କୁ ମୁଣ୍ଡିଆ ମାରିକା। ମୁଣ୍ଡିଆ ମାରିବା ତାପରେ ହାଲକା କିଛି ଜଳଖିଆ ଖାଇକିରି ବ୍ୟାୟାମ୍ କରିବା ବି ଅ ଯୋଗ କରିବା ଯାହାକୁ କୁହାଯାଏ। ତାପରେ ମନେ ଲଗେଇ କିଛି ପାଠ କିଛି ସମୟ ପାଠ ପଢିବା। ତାପରେ ପରିବାର ଲୋକଙ୍କୁ ସାହା ଜୟ କରିବା କାମରେ କିମ୍ବା ପରିବାର ଲୋକଙ୍କ ସହ ବସି ଟାଇ ସ୍ପେଣ୍ଡ କରିବା ତାପରେ ଅ ଅଧିକ ଟିକେ ପାଣି ପିଇବେ ଯେମିତି କି ଚାରି ରୁ ପାଞ୍ଚ ଲିଟର୍। ଅ ପାଣି ପିଇବା ଘରର ପରିବେଶ କୁ ସଫାସତୁରା ରଖ ରଖିବା ସମୟରେ ରାତ୍ରି ଭୋଜନ କରି ଅ ଜଲ୍ଦି ଶୋଇପଡିବା ବି ଆମର ଏଗୁଡା ଦୈନନ୍ଦିନ ଜୀବନରେ ରହିଥାଏ କିନ୍ତୁ ଆମେ ସେଗୁଡା ସବୁ କିଛି କିଛି ନ କରିକିରି ଆମେ ଆମ ଦୈନ ଜୀବନ ମାନେ ସକାଳୁ ଉଠିକିରି ଯେମିତି ସକାଳୁ ଉଠବା ଅ ଯଦି ରାତିରେ ତ ସେମିତି ଆମେ ବାରଟା ଘଣ୍ଟେ ପର୍ଯ୍ୟନ୍ତ ମୋ ଭାଇ ମୋବାଇଲ ଦେଖୁ ଥାଏ ତ ହ୍ୟାଲୋ।
ହଁ।
ହଁ ରାତି ବାରଟା ଘଣ୍ଟା ପର୍ଯ୍ୟନ୍ତ ତ ଆମେ ବସିକି ମୋବାଇଲ ଦେଖୁଥାଉ। ତ ସେଥିପାଇଁ ଆମେ ସକାଳୁ ଉଠିଲା ଟାଇମରେ ଲେଟ ହୋଇଯାଏ। ଟିକେ ରୁହ ଟିକେ ରୁହ।
ହଁ।
ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ମୋ ଭୟସ ସୁବୁଛି ତ ତମକୁ?
ହୁଁ।
ମୋ ଭୟସୁ ଶୁଭୁଛି ତ ତମକୁ?
ହୁଁ ହୁଁ।
ତ ଯେହେତୁ ରାତିରେ ଆମେ ଶୋଇବା ଟାଇମ୍ ଲେଟ ହୁଏ। ତ ସକାଳୁ ଉଠିବା ବି ସାତଟା ଆଠଟା ଏମିତି ହେଇଯାଏ। ତାପରେ ଆମେ ସ ଉଠିକି ବ୍ରସ୍ ଫ୍ରସ୍ କରିକ କିଛି ଖାଇଦିଏ ତାପରେ ଯିଏ ବ୍ୟାୟାମ କରୁଛନ୍ତି ସେମାନେ କରିୁଥାନ୍ତି ଆଉ ବାକି ଆମେମାନେ ତ କରୁନେ ସକାଳୁ ଉଠିକି ଯିଏ ଜଳଖିଆ ଟିକେ ଖାଇକିରି ବାକି ତାପରେ ପୁଣି ଯ ଯିଏ ପାଠ ପଢିବ ପଢିବ ନାଇଁ ଯଦି ମୋବାଇଲ ହିଁ ଦେଖିବ। ତାପରେ ଗାଧେଇକି ଆସିକି ଭାତ ଖାଇକି ପୁଣି ଖରାବେଳେ ଏମିତି ଶୋଇବା କଥା ନହେଲେ ମୋବାଇଲ ଦେଖ୍ ଖିବା କଥା ନହେଲେ ପାଠ ପଢିବା କଥା ଆଉ ସନ୍ଧ୍ୟା ରେ ଏମିତି ସାଙ୍ଗମାନଙ୍କ ସହ କଥାବାର୍ତ୍ତା ତାପରେ ସନ୍ଧ୍ୟାରେ ମୋବାଇଲ ଦେଖା ଏମିତି ଘର ଲୋକମାନଙ୍କ ସହ ମଜାମସ୍ତି ଏମିତି କଥାବାର୍ତ୍ତା ତାପରେ ରାତିରେ ଖାଇବା ସାରିକିରି ପୁଣି ଶୋଇବା ଟାଇମରେ ଆମେ ଆସିକିରି ଖଟ ଉପରେ ବସ୍ ମାନେ ଶୋଇକରି ଦେଖିକି ଆମେ ବସିକି ମୋବାଇଲ୍ ଦେଖୁଛେ ବା ରିଲ୍ସ୍ ବଗେରା ଯାହାବି କିଛି ଆମେ ଏଗୁୁରା ସବୁ ଦେଖୁଛେ। ତ ଏହା ଆମର ଦୈନ ଦିବନ ଜୀବନ କୁ ଖରାପ କରୁଛି। ଭଲ କରିବା ପାଇଁ ଆମକୁ ଚେଷ୍ଟା କରିବା ଦରକାର। ଜଲଦି ଶୋଇବା ଦ୍ଵାରା ମାନେ ଆମେ ସାତ୍ ସନ୍ଧ୍ୟା ଏଇ ମାନେ ଆଗ ଲୋକ ଆଗକାଳ ଲୋକମାନେ ଯେମିତି କରୁଥିଲେ ତ ସେଇଟା ହିଁ ଠିକ ଉପାୟ। ଯେମିତି ସନ୍ଧ୍ୟା ମାନେ ସୁର୍ ଅସୂର୍ଯ୍ୟ ଅସ୍ତ ନହବା ଆଗରୁ ତାଙ୍କେ ଖାଇଦଉଥିଲେ ସେଇଟା ହିଁ। ଆମ ପାଚନ ଶକ୍ତି କୁ ମାନେ ଉଁ ଭଲ କରିଥାଏ।
ହୁଁ।
ତ ସେଇଟା ଜଲ୍ଦି ଆମେ ଖାଇଦେବା ଦରକାର ଆଉ ବା କିି ନଅଟା ଦଶଟା ନାଇଁ ତ ଏଗାରଟା ଅ ତ୍ୟ ଦିଘରେ ଏଗାରଟା ପର୍ଯ୍ୟନ୍ତ ଜଗି ମାନେ ଚେତା ରହିବା ଦରକାର। ଆଉ ଯୋଉ ଆମେ ରାତି ବାରଟା ଖଣ୍ଡେ ପର୍ଯ୍ୟନ୍ତ ରହୁଛେ ମୋବାଇଲ ଦେଖୁଛେ ଏଇଟା ଆବଶ୍ୟକ ନୁହେଁ କି ଆମ ଦେହ ପାଇଁ ବି ଭଲ ନାହିଁ। ନଅଟା ଦଶଟା ଏଗାରଟା ଭିତରେ ଆମେ ଶୋଇପଡିବା ସଖାଳୁ ଚାରି ପାଞ୍ଚ ଏମିତିରେ ଉଠିକିରି କିଛି ମାନ୍ ବ୍ରସ୍ କରିକିରି ଗରମ ପାଣି ଫାଷ୍ଟ ପିଇବା। ତାପରେ ତାପରେ ଆମର ଗରମ ପାଣି ପିଇବା। ଓକେଉଁମାନେ ଖାଲି ପାଟିରେ ବି ମାନେ ବ୍ରଶ ନ କରିବି ଖାଲି ପାଣି ମାନେ ଗରମ ପାଣି ପିଉଛନ୍ତି। ସେଇଟା ବି ଭଲ।
ହୁଁ।
ଆଉ ମାନେ ଯେମିତି ଝାଡା ବସିଲା ଟାଇପ ର ସେଇ ଟାଇପ ର ବସିକି ତାଙ୍କେ ପାଣି ଟେକୁଚନ୍ତି ଯେହେତୁ ସେଇଟା ଦେହ ପାଇଁ ଆମର ଭଲ ଯେ ଆମର ଯାହା ଆମେ ଖାଦ୍ୟ ଖାଉଚେ ତାହା ପାଚନ ଶକ୍ତି କୁ ଅ ମାନେ ଦୃଢ କରିବ ମାନେ ଜଲଦି ପାଚନ ବା ଯୋଉ ଆମେ ଖାଦ୍ୟ ଖାଉଚେ ତାହାକୁ ଉ ଜଲଦି ଆମର କଣ କହୁଛନ୍ତି ହୁଁ -ହଁ ହଜମ କରେଇଦବ ଆଉ ତାପରେ ଯେମିତି ବି ଆମ କରିବା କଥା କରିବେ ନାଇଁ ଯଦି ଯୋଉମାନେ ଜିମ୍ ବି ଯାଉଛନ୍ତି କେତେ ଜଣ ଦେଖିଚ ତ ଜଳଖିଆ କିଛି ହେଲେ ଖାଇକି ତାଙ୍କେ ଜିମ୍ ଯାଉଜନ୍ତି ତାପରେ ପୁଣି ଆସିଲେ ଗାଧୁଆ ପାଧୁଆ କରିକିରି ଅ ତାଙ୍କେ ତ ସେଇ ଟାଇମ ରେ ଭାତ ଖାଇବେନି ବାର ଯେହତୁ ଜଳଖିଆ ଖାଇବେ ତାପରେ ଆସିଲା ପରେ ଜଳଖିଆ ଖାଇବେ ତା ସେଥିରେ ହାଲକା କିଛି ଫ୍ରୁଟ୍ ଜିନିଷ ଖାଇକି ଯାଇଥିବେ ହାରି ତାପରେ ଆସିଲେ ଜଳଖିଆ ଖାଇବେ ତାପରେ ଦିଟାରେ ଏମିତି ଖାଉଛନ୍ତି। ତାପରେ ସାତଟାରେ ହିଁ ଖାଇବେ ଆଉ କିନ୍ତୁ ପାଣି ଦିନକୁ ଆମର ଚାରି ରୁ ପାଞ୍ଚ ଲିଟର ପିଇବା ଆବଶ୍ୟକ।
ହୁଁ।
ହଉ ଠିକ୍ ଅଛି ତ ଟାଇମ ହେଇଯାଇଚି ରଖୁଚି।